ହଁ ଭାଇ।
ହଁ କଣ ଖବର?
ହଁ ଭଲ।
ଆଉ ସେପଟେ ଗରମ କଣ କେମିତି ହଉଛି?
ଗରମ ଆଜି ବହୁତୁ ପୁରା।
ଏପଟେ ବି ସେମିତି ଗରମ ହେଉଛି ଦେ। ମଉ ସେ ଲଘୁଚାପ କଥା କଣ ହେଲା?
ଲଘୁଚାପ ତ କହିଛି କାହେଁ। ଏବେ ସବୁ ରାଜ୍ୟ ଛୁଇଁବ କାଳେ ସବୁ ଜିଲ୍ଲାକୁ। ଆସିଲାନି ଭାରି ମୌସୁମୀ ଆସିଲାନି ଭାରି। ତଥାପି ଛୁଇଁନି ଆଉ କୋଉଠି ଆଉ।
ତଥାପି କେବେ ଛୁଇଁବ କିଛି ଜାଣିଛ କି?
ଏଇ ଯାହା ହେଲେ ଭାବୁଛି ଜୁନ ମାସ ଛୁଇଁଯିବ ଆଉ ଜୁନ ଲାଷ୍ଟ ଭିତରେ ବୋଧେ ଶେଷ ଭିତରେ।
ମଝିରେ ତ ଶୁଣିଥିଲି କଣ ଲଘୁଚାପ ଆସିଥିଲା ଏଇ ଆମ ରଜ ବଳ ପହଞ୍ଚିଯିବ ବୋଲି। ହେଲେ କଣ ହେଲା କିଆଣି ସେ ପୁଣି ଆଉ ଆସୁନି ମାନେ ସେ ମଝିରେ ପୁଣି ଏବେ କା ପୁଣି ନ୍ୟୁଜ୍ କଁ କହିଲାଣି କି ସେ ଯଉ ଲଘୁଚାପ ଆସିଥିଲା ସେଇଟା ପୁଣି ଦୁର୍ବଳ ହୋଇଗଲା ସେ ପଳେଇଲା। ଆଉ ବର୍ଷା ହବନି ଏ ବର୍ଷ ପୁଣି କହୁଛନ୍ତି କାଳେ ବହୁତ କମ୍ ବର୍ଷା ହେବାର ଅଛି।
ହଁ ଏ ବର୍ଷା ବହୁତ କମ ବର୍ଷା ଆଉ ଯୁଆଡେ ହବ ଅତ୍ୟଧିଅ ବର୍ଷା ବନ୍ୟା ହବ ଆଉ ଯୁଆଡେ ହବ ମରୁ ଡି ଏମିତି ହିଁ ହବ।
ହେଲେ ଚାଷ ବହୁତ ଲସ୍ ହବରେ କ୍ଷତି ହବ।
ବହୁତୁ କ୍ଷତି।
କୁଆଡୁ କଁ କରିବ ସା ବର୍ଷକୁ ଥରେ ଚାଷ କରିଥିବେ ଲୋକ। ସେଥିରେ ଫୁଣି ଏମିତି ମାନେ ପାଣିପାଗ ଏମିତି ଅସୁବିଧା ହେଲାରୁ କିଛି କରିହଉନି କି ବଲେ ଚାଷୀ ହୋଇଥିଲେ ଏ ବର୍ଷ ଆଉ ବଞ୍ଚି ପାରିବେନି।
ହୁଁ ନାପା ହଇରାଣ ଏ ବର୍ଷ ଆଉ ଙ୍କ କରିବା।
ହଉ ତୋ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି। ଆଁ ତୋ ଖବର କଁ କ।
ହଁ ମୋରି ଏମିତି ଆଜି ଛୁଟି ଅଛି ବୋଲି ମୁଁ ଏମିତି ମୋ ଘରେ ଥିଲି। ସକାଳୁ ଏମିତି ଉଠିଲି ତାପରେ ବିଛଣା ଫିଛଣା ସବୁ ଭାଙ୍ଗିକି ରଖିଲି। ତାପରେ ଏମିତି ରୁମ୍ ଟିକେ ସଫା କଲି, ଘରଟା ସଫା କଲା ପରେ ତାପରେ ଏନ୍ତି ରୋଷେଇ ତିଆରି କଲି ରୋଷେଇ କରିବା ପାଇଁ ତାପରେ ଟିକେ ଯାଇଥିଲି ଏମିତି ବଜାରକୁ। ବଜାରରୁ କିଛି ଜିନିଷ ଆଣିଲି। ଆଉ ପୁଣି ଏମିତି ତାପରେ ଖାଇ ଖୁଆଇକି ଏମିତି ବସଥିଲି। ମୋ ଫୋନଟାକୁ ମୁଁ ଏମିତି ବ୍ୟବହାର କରୁଥିଲି ଆଉ।
ହୁଁ। ଯେ ଆମ ଆଡେ ଏଥର ଯଦି ବାଉଥରେ ବର୍ଷା ହବ ମାଛ ମୁଁ ପ୍ରବଳ ଉଠିଏ।
କଉଠୁ?
ଏ ପୋଖରୀ ଆଡେ, ବିଲ, ପୋଖରୀ।
ହଁ ସେ ନଳା ଆଳିକା ଯୋଉ ଗରମ ହୋଇ ମାଛଟା ଥିଲା, ବର୍ଷା ହେଲାଠୁ ବହୁତ ମାଛ ଉଠିଯିବେ, ହଁ ଠିକ୍ କହୀଛୁ।
ଆଉ କେ ବିଲରୁ କଙ୍କଡ଼ା ଧରିଚୁ?
ସେରା ଆଉ ନାହିଁ ଆଗ ଭଳିଆ, ଛୁଆବେଳେ ଯେମିତି ବହୁତ କଙ୍କଡ଼ା ଫଙ୍କଡ଼ା ହୋଉଥିଲେ, କାଦୁଅ ମାଟି ହଉଥିଲା ବହୁତ କଙ୍କଡା, ଏବେ ଆଉ କାଇଁ କଙ୍କଡା ସେ ନାହାନ୍ତି, ସେ ବିଲ କଙ୍କଡା ଆଉ ଏ ସେଇ ଭଳିଆ ଦେଖାଯାଉନାହାଁନ୍ତି, ବହୁତ ମାନେ ଗଲେ କେତେବେଳେ କେମିତି ମିଳୁଛନ୍ତି। ନହେଲେ ଆଗୁରୁ ଯେମିତି କଙ୍କଡା ବହୁତ ଥିଲେ, ଆଉ ନାହାନ୍ତି ସେଇ ସେମିତି ଆଉ। ଏ ଯୋଉ ମାନେ ରାସାୟନିକ ସାର ଫାର ସବୁ ୟୁଜ୍ ବ୍ୟବହାର କରିକି, ଇଏ କରିକି ଆଉ ମାନେ ରହୁନାହାନ୍ତି କଙ୍କଡ଼ା, ତାପରେ ଆଗୁରୁ ଇଏରେ ଚାଷ କରୁଥିଲେ, ନଙ୍ଗଳ ଚାଷ କରୁଥିଲେ, ଏବେ ଯୋଉ ଟ୍ରାକ୍ଟର ଫାକ୍ଟର ଚାଷ କରୁଛନ୍ତି। ସିଏ ସେ କଙ୍କଡା ଫଙ୍କଡାକୁ ଏକାଥରେ ଦଳି ଦଉଛି। ମରିଯାଉଛନ୍ତି ଆଉ।
ଆଗୁରୁ ଜୈବିକ ପଦ୍ଧତିରେ କରୁଥିଲେ ବୋଲି ଅଳପ ଉତ୍ପାଦନ ହଉଥିଲା, କିନ୍ତୁ ଦେହ ପାଇଁ ଭଲ ଥିଲା ଖାଦ୍ୟ।
ହୁଁ। ଜୈବିକ ପଧତିର ତାର ଅଲଗା ଗୁଣ ଅଛି, ରାସାୟନିକ କଲେ ଅଲଗା ଅଛି। ମୁଁ କହୁଛି କି ରାସାୟନି କଲେ ଏତେ କ୍ଷତି ନାହିଁ, କିନ୍ତୁ ତାର ଗୋଟେ ଲି ମାନେ ତାର ଗୋଟେ ମାନେ ନିୟମ ଅଛି, କି ତମେ ଗୋଟେ ଏ ଗୋଟେ ଏତିକି ଜାଗାରେ ଏତିକି ପକେଇବ କି ଅଧିକ ପକେଇବ କି ତାଠୁ କମ ପକେଇବନି ତାଠୁ କମ ପକେଇବ ପଛେ, ଅଧିକ ପକେଇବନି। କାଇନା ଆମେ କଣ କରୁଚେ ମାନେ, ଏ କରେ ତ ବହୁତ ନିମ୍ନମାନର ରାସାୟନିକ ଇଏ କରୁଛେ। ଆମର ଅଧିକ ଲାଭ ହବା ପାଇଁ। ଦୁଇରେ ସେ କରୁଚି କି, ତାର ଯେତିକି ଦରକାର ତାଠୁ ଅଧିକ ପକ ପକେଇ ଦଉଛେ, ଅଧିକ ମାନେ ଅମଳ ହବ ଆଶାରେ, ତ ଯୋଉଟା କି ଅମଳ ହଉଛି ସେଇ ବର୍ଷେ କିନ୍ତୁ ସେ ଜମିର ଯୋଉ କୁହନ୍ତିନି ଗୁଣବତ୍ତା ଆଉ ମାନେ ବହୁତ ପ୍ରକାର ଜୀବଜନ୍ତୁଙ୍କ ପାଇଁ ଯେମିତିକି ଛୋଟ ଛୋଟ ମାଛ, ଇଏ ମାନେ ବହୁତ ନଷ୍ ଟ ହେଇଯାଉଛନ୍ତି, କଙ୍କଡ଼ା, ଫଙ୍କଡ଼ା ମରିଯାଉଛନ୍ତି। ଆଉ ସେଇ ଯୋଉ ଯ ଅଧିକ ଯୋଉ ରାସାୟନିକ ୟୁଜ୍ ହଉଛି, ସେରା ପାଣିରେ ମିଶୁଛି। ପାଣି ବି ବହୁତ ଦୂ ଦୂଷିତ ହେଇସାରିଲାଣି, ଆମର ଦେଖିବା ଆଗରୁ ତ ଜିଆ ବାହାରୁଥିଲା।
ହଁ।
ସେ ଯିିଆ ବି ଦେଖେ, ଆଉ ଦେ ଖିବା ପାଇଁ ପାଉନାହାନ୍ତି ମାନେ ବିଲବାଡିରେ ତ ଆଉ କାଇଁ ଜିଆ ନାହିଁ। ତ ଏଇରା ବେଶୀ ସେ ରାସାୟନିକ ସାର ପାଇଁ ଥରେ କୀଟନାସକ କଲୁ। ତାପରେ ଯୋଉ ପୋକ ଫୋକା ଗରାକୁ ଆଗୁ ଚଢ଼େଇ ଖାଇକି ବଞ୍ଚୁଥିଲେ ଏବେ କୀଟନାସକ ଔଷଧ ହେଲାଠୁ ପୋକ ବି ମରିଯାଉଛନ୍ତି! ଆଉ ଚଢେଇ ଉପରେ ବି ତାର ମାନେ ଦୁଃପ୍ରଭାବ ପଡୁଛି।
ଆଉ ଗୋଟେ ବି ମାନେ ବଣୀ ଘରଚଟିଆ ଦେଖିବାକୁ ମିଳୁନି। କାଉ ବିି ଲୋପ ପାଇଲାଣି ଆସ୍ତେ ଆସ୍ତେ!
ବହୁତ ଜୀବ ଲୋପ ପାଇଗଲେଣି କେବଳ ଏଇ ପାରା ଗୋଟେ ଜୀବ ଯଉଟା ବଢୁଛି ମୁଁ ଦେଖିବାରେ! ନହେଲେ ତାକୁ ଛାଡିକି ଆଉ ସବୁ ଜୀବ ଲୋପ ପାଇଗଲେଣି।
ଆଗୁରୁ କାଉ କେତେ ଥିଲେ ଆମ ଅଞ୍ଚଳରେ। ଏବେ ଆଉ କାଉ ଏତେ ଦେଖିବାକୁ ମିଳୁନି। ଗଛ ଜଙ୍ଗଲ ଅଛି କିନ୍ତୁ କାଉ ଏତେ ଦେଖିବାକୁ ମିଳୁନି।
ଆମ ଲୋକମାନେ ଜାଣିଶୁଣି ଏମିତି ଆମ ପରିବେଶକୁ ଇଏ କରୁଛନ୍ତି। ତାପରେ ଗୋଟେ କଥା ହେଲା କି ଆମ ସରକାର ତା ପାଇଁ ସ୍ଵତନ୍ତ୍ର ନିୟମ ଅଛି ତା ପାଇଁ ସ୍ଵତନ୍ତ୍ର ସଂଗଠନ ବନେଇଛି କି ପରିବେଶକୁ ବଞ୍ଚେଇବ ପଶୁପକ୍ଷୀକୁ ବଞ୍ଚେଇବା ପାଇଁ। କିନ୍ତୁ ତାକୁ ଠିକ୍ ରେ ନିୟମକୁ ପାଳନ କରାହୋଉନେଇ। କି ମାନେ ତାଙ୍କ ପଇସା ପ୍ରତି ଲୋଭରେ ସେମାନେ ବହୁତ ମାନେ ନିୟମକୁ ମାନେ ଇଏ କରିଦଉଛନ୍ତି ମାନେ ଅଣଦେଖା କରିଦଉଛନ୍ତି। ଯୋଉଟାକି ମାନେ ତାଙ୍କ ପାଇଁ ସେମାନେଙ୍କର କିଛି ପାଟ୍ କିଛି ନାହିଁ କିନ୍ତୁ ମାନେ ଆମ ଜାଣତ ଅଜାଣତରେ ସେମାନେ କେତେ ଆମ ଆଖି ଆଗରୁ ସବୁ ହଜିବ ହଜିଗଲେଣି ମାନେ ଦେଖିବାକୁ ପାଉନେ। ଯେମିତି ଦେଖେ ଆଗରୁ ଆମ ବଣରେ ଠେକୁଆ ଦେଖିବାକୁ ମିଳୁଥିଲା ଏବେ କାହିଁ ଠେକୁଆ କୋଉଠି ଦେଖିବାକୁ ମିଳୁଛି।
ଆଗରୁ ଚିଲ ପକ୍ଷୀ ଶାଗୁଣା ପକ୍ଷୀ କେତେ ଥିଲେ।
ହଁ ସେଇଟା ବି ସତ କଥା। ଆ ଛାଡ ଆଉ କଣ କହିବା ମାନେ ସମସ୍ତେ ଜାଣିଚନ୍ତି ଭୁଲ ହଉଛି କିନ୍ତୁ ସବୁ ଚୁପ୍ ଚାପ୍ ରହୁଛନ୍ତି। ଆଛା କେହି ବି କିଛି କହୁନାହାନ୍ତି କି କରୁନାହାନ୍ତି ତ ଏଇଭଳିଆ ଆଉ।
ଆଉ କଣ କରିବା କଉନ ଏମିତି ପରିବେଶ ଏମିତି ଦୂଷିତ ହେଇ ଯାଉଛି ପରିବେଶ କ୍ଷତି ହେଇଯାଉଛି ଆଗ ଦେଖ ଆଗ ପିଢି ପାଇଁ ବହୁତ କ୍ଷତିକାରକ।
କଣ କହିଲୁ ଶୁଭିଲାନି।
ହାଲୋ।
ହାଲୋ ହୁଁ ଭାଇ କହ ଆମ ଆଗ ପିଢି ପାଇଁ ବହୁତ କ୍ଷତିକାରକ।
ହଁ ସେ ଆଗ ପିଢ଼ି କ୍ଷତିକାରକ ମାନେ କଣ ଆଗ ଆମେ ଯେମିତି ବଞ୍ଚିଥିଲେ ସେମାନେ ସେଇଭଳିଆ ବଞ୍ଚେବା ପାଇବେନି ଆମେ ଯେମିତି ପରିବେଶ ସହିତ ଓ ଜଡ଼ିତ ହେଇକି ବଞ୍ଚିଥିଲେ। ତ ସେମାନେ ସେଇଟା ବଞ୍ଚି ପାରିବେନି ଆଁ ବହୁତ ଦେଶ୍ ସ ତ ଅଛି ଯୋଉ ମାନେ ଭଲରେ ବଞ୍ଚୁଛନ୍ତି କିନ୍ତୁ କିଛି ଦେଶ ଅଛି ଯୋଉମାନଙ୍କୁ ମାନେ ଉନ୍ନତି ହେବା ସ ମାନେ ପାଇଁ ବହୁତ କିଛି ଜିନିଷକୁ ମାନେ ଅଣଦେଖା କରୁଛନ୍ତି ତ ତାଙ୍କ ଭିତରେ ଭାରତ ଗୋଟେ। ଯେ କି ମାନେ ବହୁତ କିଛି ଜିନିଷକୁ ପାଇଁକି ବି ଅଣଦେଖା କରୁଚି ଆଉ ସେ ଭାବୁଛି କି ଆମେ ମାନେ ଉନ୍ନତି କରୁଚି କିନ୍ତୁ କୋଉଠି ନା କୋଉଠି ଆମେ ଆମର କିଛି ମାନେ ପରିବେଶ ଇଏକୁ ଏତେ କ୍ଷତି କରୁଛେ କି? ତ ତାର ଯେଉଁ ଫଳାଫଳ ଆସିବ ସେଟା ସେ ମାନେ ଅନୁମାନି କରିପାରୁନି। ଯେତି କି କେତେ ବିପଦ ହେଇପାରେ ଆଉ ଦେଖା ବି ଯାଉଚି ଯେମିତି କି? ପୃଥିବୀର ତାପମାତ୍ରା ବଢ଼ୁଚି ତାପରେ ଆମରି ଯୋଗୁ ଜଳବାୟୁର ବୋହୁତ ପରିବର୍ତ୍ତନ ହୋଉଚି। ତାପରେ ଗରମ ବୋହୁତ ଦିନକୁ ଦିନ ବଢ଼ି ଚାଲିଚି। ଆଉ ବୋହୁତ କିଛି ଅଛି ଯୋଉଟା କି ଆମ ପରବର୍ତ୍ତୀ ଆଉ ବାୟୁ ପ୍ରଦୂଷଣ ହେଉଛି ଜଳ ପ୍ରଦୂଷଣ ହେଉଛି। ଯୋଉଟାକି ଭବିଷ୍ୟତରେ ମାନେ ଆମ ଯୋଉ ପରବର୍ତ୍ତୀ ଯୋଉ ପିଢ଼ି ଆସିବେ ତାଙ୍କ ପାଇଁ ବୋଉତ ଦୁପ୍ରଭାବ ପଡିବ ଆଉ ବାଶ୍ ତମେ ଯଦି ଉନ୍ନତି ନାଁରେ ଆମେ ପୁରା ଗୋଟେ ନର ସଂହାର କରୁଛେ ଆଉ।
ମାନେ ଏଇନ୍‌ ଗୋଟେ ପ୍ରକାର ଆମ ପରପିଢି ପାଇଁ କ୍ଷତି କରୁଛେ ଆମେ ଜାଣିପାରୁନେ ଅଜାଣତରେ କ୍ଷତି ହିଁ କରି ଚାଲୁଚେ। ଆଗରୁ ଆମ ଜେଜେବାପା ମାନେ କେତେ କଣ କରୁଥିଲେ ସକାଳୁ ଉଠୁଥିଲେ। ଚାରିଟାରୁ ଉଠି ଭୋରୁ ଉଠି ବିଲକୁ ଯାଇ ପରିଶ୍ରମ କରୁଥିଲ ଏବେ ଆଜି କାଲିିକା ପିଲାମାନେ କାଇଁ ପରିଶ୍ରମ ସକାଳ କିଏ ଉଠୁଚି ଅଠୁଚି ସାତଟା। ଆଗରୁ ଚଞ୍ଚଳ ଥିଲେ। ଆଗକୁ ବିଲକୁ ସେ ମା ଭାବୁଥିଲେ ଏବେ ସେମାନେ ନିଜ ବେପାର କଲେଣି ବିଲକୁ।
ସେ ଆମ ଗାଁରେ ଶୀତଳ ଷଷ୍ଠୀ ଗୋଟେ ହୋଉଚି ହୁଏ କିରେ ଏବେ ମୁ ଶୁଣିଥିଲି ଯେ? ଏଇଠି ହୋଉଚି ବୋଲି।
ହୁଁ। ହଁ ଶୀତ ଷଷ୍ଠୀ ଓ ଶିବ ପର୍ବତୀ ବିବାହ ଆମ ଗାଁ ରେ ହୋଉନି ଆମ ଗାଁ ପାଖ ପାଖରେ ହୋଉଚି ଆମ ଗାଁ ରେ କରୁନାହାନ୍ତି।
ଅର୍ଥ ଆମ ଗାଁ ଥରେ କରିଥିଲେ ବା ଶୁଣିଥିଲି ନା କରିନାହାନ୍ତି?
ଏ ଫା ପ୍ରଥମ ବର୍ଷ ଯେତେବେଳେ ପାର୍ବତୀ ମନ୍ଦିର ପ୍ରତିଷ୍ଠା ହେଲା ହଁ। ସେଏ ବର୍ଷ କରିଥିଲେ ବର୍ଷେ ଦିଇ ବର୍ଷ କରିଥିଲେ ତାପରେ ଆଉ କଲେ ନାହିଁ।
ଓହୋ ନା ମୁଁ ଏପଟେ ଶୀତଳ ଷଷ୍ଠୀ ହୋଉଚି ଯେ। ମୁଁ ସେଇଟା ପଚାରିଲିକି ଆମ ପଟରେ ସିତଳ ସଷ୍ଟି କରୁଚନ୍ତି କି ନାହିଁ।
ଶିତଳଷଷ୍ଠୀ ସମ୍ବଲପୁରରେ ପୁରା ପ୍ରସିଦ୍ଧ।
ହଁ ସେଇଟା ବୋହୁତ ପ୍ରସିଦ୍ଧ।
ଆଉ ଗୋଟେ ଆମ ପାଖରେ ଆଉ ଗୋଟେ ଗାଁ ଅଛି ସେଇଠି ଶୀତଳ ଶଷ୍ଟି ବଢିଆ ହଉଚି। ପ୍ରବଳ ଲୋକ ଆ ପ୍ରଥମ ପ୍ରେମ ବିବାହ ଶିବ ପାର୍ବତୀଙ୍କର ପର ଏଇଟା
ନା ସେଇ ମାନେ ଗୋଟେ ପର୍ବ ଗୋଟେ ଯେଉଟାକି ଆ ମାନେ ଓଡ଼ିଆ ହିସାବରେ ଆମକୁ ମାନିବା କଥା ଆମ ସଂସ୍କୃତି କି ଆମ ପରମ୍ପରାକୁ। ବେଶୀ ଭଲରେ ନକଲେ ବି ଅଳ୍ପ ଆକାରେ କରିବା କଥା।
ଆଉ ଗୋଟେ ଶିଖିବାର ଅଛି ଯେ ଶିବଙ୍କ ଠୁ ଯେ ତମ ପ୍ରେମ ପାଇଁ ମଧ୍ୟ ତି ପ୍ରଳୟ କରଦିଅ କିନ୍ତୁ ପ୍ରେମଙ୍କୁ କେବେ ଛାଡ ନାହିଁ।
ହଁ।
ପ୍ରଥମ ପ୍ରେମ ବିବାହ ସେମାନେ ଦି ଜଣ କରିଥିଲେ।
ହଉ ରଖୁଛି ଆ, ମୁଁ ଟିକେ କାମ କରୁଛି ଏବେ। ତାଲେ ପରେ କ-କଲ୍ କରି
ହଁ ହଉ ପରେ କଲ୍ କର।
ତୁ ଏପଟେ କାଟିଦେ ଆଉ।
ହଁ ରଖୁଛି ଭାଇ।